ହାଲୋ
ହଁ
ଆଉ କଣ କରୁଥିଲ?
ଏଇ ବସିଥିଲି।
ଆଉ ତମଆଡେ ଏଇନା କେ ପାଗ କଣ କେମତି?
ଆମ ଆଡେ ତ ଖରା ପାଗ ସବୁଦିନ ଦେଉଥିଲା କାଲି ଟିକେ ବର୍ଷା ହେଇଥିଲା ସନ୍ଧ୍ୟାବେଳେ ବୋଲି ଆଜି ଟିକେ ପାଗ ଥଣ୍ଡା ଅଛି କାଆଁଳିଆ ବି ଅଛି। ଆଉ ତମ ଆଡେ ଗରମ କେମତି ନା ଥଣ୍ଡା ପାଗ
ଆମ ଆଡେ ତ ପାଗ ପୁରା ବୋହୁତୁ ମାନେ ଥିଲା ଗରମ ଥିଲା ଏବେ ଯାହାହେଉ ଏଇ ରଜ ପରଠୁ ସୁନ୍ଦର ପାଗ ଦେଇଚି ଟିକେ ଭଲ ଲାଗୁଚି। ମାନେ ବାହାରୁକୁ ବି ଆମେ ବାହାରିପାରୁନି। ଆଉ ଏବେ ଯୋଉ ଆମର ଗୋଟେ ଆମର ମିଟିଙ୍ଗି ଅଛି ଅ ସବୁ ମା ମାନଙ୍କୁ ନେଇକି ସବୁ ମିଟିଙ୍ଗ ଅଛି କେମତି ସବୁ ସେମାନେ ସବୁ ମାନେ ସବୁ ବିଭିନ୍ନ ପ୍ରକାରର ସବୁ ଯାହାସବୁ ସେ ଜିନିଷ ତିଆରି କରୁଚନ୍ତି। ସେମାନେ ସବୁ କେମତି ମାନେ ଭଲ ଅ ବ୍ୟବସାୟଟା ମାନେ କରୁଚନ୍ତି ନା କିନ୍ତୁ କେମତି କିଏ ଭଲରେ କରିପାରିବେ ସେଇ ଓପରେ ଗୋଟେ କଣ ଆମର ଅଛି ଗୋଟେ ଟ୍ରେନିଂ ଅଛି। ସେଇ ଟ୍ରେନିଙ୍ଗରେ ଯିବା ପାଇଁ ସବୁ କହୁଥିଲେ ଯେ ମୁଁ ଭାବୁଚି ମୁଁ ମୋର ସବୁ ଯୋଉ ସ୍ଵୟଂସହାୟକ ଗୋଷ୍ଠୀରେ ସବୁ ମା ମାନେ ଅଛନ୍ତି। ସେମାନଙ୍କୁ ସବୁ ମୁଁ ସବୁ ନାଁ ଦେଇଚି ତାଲିକା କରିକି। ସେମାନଙ୍କୁ ଅଁ ଏକାଠି କରିକି ସେଇ ମିଟିଂକୁ ନେଇକି ଯିବି ବୋଲି ମୁଁ ଭାବିଚି। ଆଉ ତମେ ମଧ୍ୟ ତମର ଯୋଉ ଅଛନ୍ତି ତମେ ବି ତ ତମ ପାଖରେ ତ ବହୁତୁ ଏ ସ୍ଵୟଂସହା ଗୋଷ୍ଠୀର ମା ମାନେ ଥିବେ। ଏ ସେମାନଙ୍କୁ ସବୁ କହିବ ଯିବାପାଇଁ ଆଉ ତମର ସବୁ ମା ମାନେ ସବୁ କଣ କଣ କରୁଚନ୍ତି? କେମିତି କଣ କରୁଚନ୍ତି? ସେ ବିଷୟରେ ଟିକେ ମତ ତେ କହିବ ସେମାନଙ୍କୁ ସବୁ ନେଇକି ଯିବା ମୁଁ ତାଲିକା କରିବି କୁହ
ମୋର ତ ବହୁତ ଲୋକ ବହୁତ ମା ମାନେ ଆଗୁରୁ କିଛି କରୁନଥିଲେ କିନ୍ତୁ ମୁଁ ତାଙ୍କୁ ମାନେ ସବୁ ବିଷୟରେ କେମତି ସବୁ ଲୋନ ଆଣିକି କେନ୍ତି ସବୁ ଉପକୃତ ହଉଚନ୍ତି ଏବେ ତ ସବୁ ସୁବିଧା ଗମେଣ୍ଟ ବହୁତ ଦେଇଦଲାଣି ମୁଁ ତାଙ୍କୁ ଲୋନ ସବୁ କରେଇକି ମୁଁ କହିଲି ନିଜେ ନିଜେ କିଛି ସବୁ କର ଯାହାକୁ ଯାହା ଆସିଚି କିଏ କିଏ କିଛି କିଣିକି ବି ଏମତି କି ଏବେ ବି ଟ୍ରେନିଂ ସବୁ ଦଉଛି ଗମେଣ୍ଟ ଏଁ ଦଶ ଦିନ ହଉ ମାସିକିଆ ସବୁ ମୋ ଇଏରୁ ମା ମାନେ ସବୁ ଧୂପ ଶିଖିକି ଉଁ ସେମାନେ ଗୋଟେ ମିଶିକି କେତେଜଣ ଚାରି ପାଞ୍ଚଜଣ ମାମାନେ ଗୋଟେ ଜାଗାରେ ଧୁ ପ କରୁଚନ୍ତି ଭଲ ବି ସେଲ୍ ହଉଚି ସେମାନଙ୍କର ତ ଆଉ ସବୁ ଜଣେ ସବୁ ଲେଡିସ୍ ଜିନିଷ ବିକୁଚନ୍ତି ଲେଡିସଙ୍କର ସବୁ ଟେସନାରୀ ଜିନି ସବୁ ସେଇ ଜିନିଷ ବି ସବୁ ବିକୁଛନ୍ତି ତ ଆଉ ସବୁ ଆଉ କିଛି ଜଣ ମାନେ ପନିପରିବା ସବୁ ଲଗେଇଛନ୍ତି ବାରିରେ ଟିକେ ଅଧିକ ଆକାରରେ ଯେମିତି କିି ନିଜେ ଖାଇପାରିବେ ଆଉ ବିକ୍ରି ବି କରିପାରିବେ ଯେମିତି ଲୋକମାନେ ବି ନେଇକି ଏ ତାଙ୍କର କିଛି ବି ଆୟ ହବ ତ ସେଇ ହିସାବରେ ଟିକେ ବାରି ତାଙ୍କର ବଡ ଅଛି ବୋଲି ସେ ବାରିରେ ସବୁ ଜିନିଷ ଲଗେଇଛନ୍ତି ଆଉ ବହୁତ ଉପକୃତ ଏବେ ହେଲେଣି ତ ଆଗରୁ କିଛି ଜାଣି ପାରୁନଥିଲେ କିଛି କରିପାରୁନଥିଲେ କିନ୍ତୁ ମୁଁ ତାଙ୍କୁ ବୁଝେଇବା ଦ୍ଵାରା ସେମାନେ ଏଁ କିଛି କିଛି କଲେଣି ନିଜେ ବି କିଛି ଇନକମ କରିପାରୁଛନ୍ତି ତାଙ୍କ ପରିବାର ବି ଏ କୁ ଦେଖି ପାରୁଛନ୍ତି ଆଉ ବହୁତ ଉପକୃତ ହେଲେଣି ମୁଁ ତାଙ୍କ ନାଁ ସବୁ ଦେଇଦେବି ତମେ ବି ସେଇ ମିଟିଙ୍ଗ କୁ ସେମାନଙ୍କୁ ଡାକିକି ଆମେ ନବା ହୁଁ ତ ତାଙ୍କ ସେମାନେ ତାଙ୍କ କେମିତି ଉପକୃତ ହେଇଛନ୍ତି ସବୁ ଲୋନ ନେଇକି କେମିତି କଣ କରିଛନ୍ତି ସେମାନେ ତାଙ୍କ ତାଙ୍କ ନିଜ ବିଷୟରେ ନିଜେ ଟିକିଏ ବି କହିବେ ଯୋଉଟା କି ଆଉ ଅନ୍ୟ ଲୋକ ଯୋଉମାନେ କିଛି କରିପାରୁନାହାନ୍ତି ତାଙ୍କୁ ଦେଖିକି ସେମାନେ କେମିତି ଉପକୃତ ହେଇଛନ୍ତି ତ ତାଙ୍କୁ ଦେଖିକି ବି ଅନ୍ୟ ମାନଙ୍କର ଇଚ୍ଛା ହବ ସେମାନେ ବି କିଛି କରିପାରିବେ।
ହୁଁ ଆଉ ତାହେଲେ ମୁଁ ତାହେଲେ ଆମର ତ ଏଇଠି ଗୋଟେ ପ୍ରୋଗ୍ରାମ ହବ ସେଇ ପ୍ରୋଗ୍ରାମ ରେ ବି ମୁଁ ମାନେ ତମ ଏସଏଜି ମାନଙ୍କ ନାଁ ଦେଇଦେବି ଆଉ ଆମର ନାଁ ଦେବି ଆଉ ଗୋଟେ କଥା ଏଇ ଯୋଉ ଯୋଉଟେ ସଫଳତାର ଗୋଟେ ଗଳ୍ପ ଆମକୁ କୁହାଯାଇଛି ସବୁ ଏସଏଚଜି ମା ମାନଙ୍କୁ ଉ ସେମିତି ବି ତୁମେ ବି ତୁମ ସେଇ ଏସଏଜି ମା ମାନଙ୍କର ଯୋଉ କହିଲ ସେଇଟା ସେମିତି କେମିତି ସେମାନେ ଟିକେ ଭଲରେ କହିପାରିବେ କେମିତି ଆଗରୁ କେତେ ଅଭାବ ଅସୁବିଧା ଥିଲା ଏସଏଚଜି ମାନ ଲୋନ ନେଇ ସୁଧରେ ଯେଉଁ ଲୋନ ନେଇ ସେମାନେ କେମିତି ଉପକୃତ ହେଇଛନ୍ତି ତାକୁ ଆଗକୁ କେମିତି ବଢ଼େଇଛନ୍ତି ସେଇ ବିଷୟରେ ସେ ବିଷୟରେ ସେମାନେ ତାଙ୍କର ସବିଶେଷ ବିବରଣୀଟି ପ୍ରଦାନ କରିବେ ଆଉ ଗୋଟେ କଥା ଏବେ ଆମ ମାନଙ୍କର ଅ ମାନେ ସବୁ ରହୁଛି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଉପରେ ସେମାନେ କେମିତି ଆମର ମାନେ ଓଡିଶା ହଉ ଓଡିଶା ବାହାରୁ ବା ଆମର ଭାରତ ମାନେ ବହିର୍ ଭାରତରେ ମଧ୍ୟ ଆମ ମାନଙ୍କର ଏଇ ମା ମାନଙ୍କର ସବୁ ପ୍ରକାରର ଯାହାବି କିଛି ପ୍ରସ୍ତୁତ କରୁଛନ୍ତି ସେଇଟା ବାହାରକୁ ଯାଉଛି ଯେ ସେଇଟା ବି ଆମର ଟିକେ ଏ ଚେଷ୍ଟା ଆମେ କରିବା ଯେ ସେମାନଙ୍କୁ କେମିତି ସେଇ ବିଷୟରେ ଅଧିକ ଟିକେ ପ୍ରଶିକ୍ଷଣ ଦେଇ ସେମାନେ କେମିତି ସେ ବିଷୟରେ ଅଧିକ କିଛି ମାନେ ଜ୍ଞାନ ଆହରଣ କରି ସେମାନେ ସେ ସେଇଟାକୁ କେମିତି ଅଧିକ କରିବେ ସେଇଟା ଉପରେ ବି ଆମକୁ ଏବେ ସରକାର କହିଛନ୍ତି ସେଇଟା ବି ଆମେ ଟିକେ ଲକ୍ଷ୍ୟ ଦବା ଆଉ ବିଶେଷ କରି ଯୋଉଟା ପାରମ୍ପରିକ ପିଠା ଯୋଉଟା କି ଆମର ଆରିସା ପିଠା ହଉ କାକରା ପିଠା ହଉ ପୋଡ ପିଠା ହଉ ଆମର ଛୁଞ୍ଚି ପତ୍ର ପିଠା ହଉ ଯୋଉଟା କି ବର୍ତ୍ତମାନ ସମୟରେ ପିଲାମାନେ ଜାଣିନାହାଁନ୍ତି ଜାଣି ପାରୁନାହାନ୍ତି ଯେ ଏଇଗୁଡା ସବୁ ଏଇଗୁଡା ସବୁ ବି ସବୁ ବିଭିନ୍ନ ପ୍ରକାରର ମାନେ ପିଠା ଗଇଁଠା ମିଠା ହଉ ଏଇ ସବୁ ଗୁଡାକୁ ବି ଆଉ ଥରେ କେମିତି କାରଣ ସେ ସବୁ ଖାଦ୍ୟ ପଦାର୍ଥ ଗୁଡିକ ଆମ ଶରୀର ପାଇଁ ବହୁତ ଉପଯୋଗୀ ସେଇଥିପାଇଁ ସେଇଗୁଡା ସରକାର ବି ଚାହୁଁଛନ୍ତି ଆଉ ଥରେ ଲୋକଲୋଚନକୁ ଆସୁ ଅ ମାନେ ଆଜିର ଯୋଉ ଯୁବକ ସମାଜ ବା ଯୁବ ସମାଜ ଯୋଉଟା କି ପୁଅ ଆଉ ଝିଅ ମାନେ ଛୋଟ ଛୋଟ ପିଲାମାନେ ଏମାନେ ଯେଉଁ ଫାଷ୍ଟଫୁଡ଼୍ ଖାଦ୍ୟ ଯେଉଁ ଖାଉଛନ୍ତି ସେଠାରୁ ମାନେ ନିବୃତ୍ତ ରହି ଏଇ ଖାଦ୍ୟ ସବୁ କେମିତି ଖାଇବେ ସେଇ ଉପରେ ବି ଆମର ରହିଛି ତୁମେ ବି ସେଇଟା ତୁମ ଏସ ଏଚଜି ମାନଙ୍କୁ ଟିକେ କହିବ ସେଇ ଉପରେ ବି ସେ କିଛି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତୁ କରିକି ସେ ମେଳାକୁ ଆଣିବେ। ଆଉ ଗୋଟେ କଥା। ତମର ଆମର ଯୋଇ ଏସଏଚଜିି ସବୁ ଯିବେ ପ୍ରଶିକ୍ଷଣ ଦବା ପାଇଁ ଆମର ଏବେ ଭୁବନେଶ୍ଵର ଗୋଟେ ଟ୍ରେନିଂ ହବ ଅ ଜେମ୍ ତୁମର କୋଉ କୋଉ ଏସଏସ ଜି ର କୋଉ କୋଉ ମା ମାନେ ଯିବେ ତାର ବି ଗୋଟେ ତାଲିକା ପ୍ରସ୍ତୁତ କରିକି ଦେବ। ଆଉ ସେମାନେ କଣ କଣ ସବୁ ଟ୍ରେନିଂ ନବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ତୁମକୁ ତ କହିଥିବେ। ମୋତେ ସେ ବିଷୟରେ କିଛି ଟିକେ କୁହ।
ଉଁ ଆମର ବହୁତ ଏସେଜି ମା ମାନେ ଚାହୁଁଚନ୍ତି ଯୋଉଁ ସବୁ ଉଁ ଅଦରକାରୀ ଜିନିଷରେ ସବୁ ଏବେ କ୍ରାଫ୍ଟ ସବୁ ବନା ହଉଚି। ତ ସେମାନେ ଚାହୁଁଛନ୍ତି ସେଇ ସବୁ ଜିନିଷ ସେମାନେ ଯା ମାନେ ତ ଆଗରୁ ଜାଣୁ ଏବେ ରେ ଇଣ୍ଟରନେଟ୍ ଯୁଗ ହେଲାଣି ତ ଦେଖିକି ସେମାନେ କିଛି କିଛି କରୁଚନ୍ତି। କିନ୍ତୁ ଟିକେ ବେଶୀ ଭଲ କରିପାରୁନାହାନ୍ତି ସେମାନେ ଚାହୁଁଚନ୍ତି ଏ ମାନେ ଯୋଉ ଅଦରକାରୀ ଜିନିଷ ଫୋପାଡି ଦଉଚନ୍ତି ଲୋକ ସେଇ ସବୁ ଜିନିଷକୁ କେମନ୍ତି ଏଁ ସେମାନେ ରଖିକି ସବୁ ନୂଆ ନୂଆ ଜିନିଷ ମାନେ ବି ସେଇଟା ଟିକେ ଚାହୁଁଚନ୍ତି କରିବା ପାଇଁ। ଆଉ ସବୁ ଯୋଉ ଉଁ ବ୍ୟାଗ୍ ସବୁ ହାତ ବୁଣା ଏଇକି ଯୋଉ ବ୍ୟାଗ୍ ସବୁ ମେସିନ ଦ୍ଵାରା ସିଲେଇ ସେଇ ସେଇଆ ବି କରିବାକୁ ବହୁତ ଇଚ୍ଛା କରୁଛନ୍ତି ଯେହେତୁ ଆମର ଏଠି କିଛି ସୁବିଧା ନାହିଁ ନଥିଲା ସେମାନେ ନିଜ ଇଚ୍ଛାକୁ ମନରେ ରଖିକି କିଛି କରିପାରୁନଥିଲି କିନ୍ତୁ ଏ ଏବେ ଏଇଆ ଗୋଟେ ଯେ ଏଁ ସରକାର ଆମକୁ ସୁବିଧା ଦେଇଦେଲାଣି କି ସବୁ ଏସେଜି ମା ମାନଙ୍କୁ କେମତି ଉଁ ଟ୍ରେନିଂ ଦଶ ଦିନି ହେଉ ପନ୍ଦର ଦିନି କି ମାସେ ପରିକା ଟ୍ରେନିଂ ଦେଇକି ସେ ଯେ ସେମାନେ ଚାହୁଁଚନ୍ତି ଟିକେ ଟିକେ କେମତି। ଏଁ ଗାଁ ପାଖରେ ଟିକେ ଆଣିକି ପଞ୍ଚାୟତ ହଉ କି ନିଜ ବ୍ଲକ ରେ ହଉ ତ ସେଇ ଟ୍ରେନିଂ ଗୁରା ଟିକେ ସେଇଠି ହେଲେ ସେମାନେ ଯାଇକି ଶିଖିକି ଆସିକି ଘରେ ସେମାନେ କରିକି ବିକ୍ରି କରିପାରିବେ ମାର୍କେଟରେ ବି। ଏ ପାଖ ଆମର ନେଇକି ଟିକେ ବିକ୍ରି କରିପାରିବେ। ତ ସେଇ ବିଷୟରେ ଟିକେ ଆମେ ଜଣେଇବା କି ଆମ ଉଁ ସାର୍ ଙ୍କୁ ଯେ ଟିକେ ପାଖରେ ବ୍ଲକ ହଉ ପଞ୍ଚାୟତରେ ହଉ ଟିକେ ସେଇ ଟ୍ରେନିଂ ଗୁରା କଲେ ସେମାନେ କିଛି ଶିଖିପାରିବେ। ତ ଆଉ ତ ଯୋଉ କହିଲ ପା ପିଠା ସବୁ ଏ ଆଁ ଆ ଅଗୁରୁ ତ ଏବେକାର ଛୁଆମାନେ ତ ପିଠା ପଣା ଖାଇବାକୁ ଏତେ ପସନ୍ଦ କରୁନାହାନ୍ତି କାରଣ ସେମାନେ ତାର କ ଅ ସେମାନେ କେବେ ଖାଇନାହାନ୍ତି କିିଁ ଜାଣି ପାରୁନାହାନ୍ତି କିନ୍ତୁ ଆଗରୁ ତ ମା ମାନେ ସବୁ ପର୍ବ ହଉ କି ଏମିତି ଖାଲି ଦିନରେ ବି ସବୁ ପିଠା କରନ୍ତି ପୋଡ ପିଠା ଆରିସା ସେ ସବୁ। ଉଁ ସବୁବେଳେ ଘରେ ପିଠା ହିଁ ହୁଏ ସମସ୍ତେ ଖାଆନ୍ତି ଏବେ ତ ଛୁଆ ସବୁ ଉଁ ବାହାର ଜିନିଷ କିଣିକି ଖାଇ ଦଉଛନ୍ତି ତାର ଟେଷ୍ଟ ଜାଣି ପାରୁନାହାନ୍ତି। ତ ଆମର ବି ଏଠି ସବୁ ଲୋକ ମା ମାନେ ବଡି କରିକି ବିକୁଛନ୍ତି ପ୍ୟାକେଟ କରିକି ନିଜେ ଆ ପାମ ପଡ ବି ଆଉ ଆଚାର ଯିଏ ଭଲ କରିପାରୁଛି ସେମାନେ ବି ବିକୁଚନ୍ତି। ଆଉ ତମର ଯଦି ସେପଟେ କାହାର ଦରକାରେ ଘର ପାଖରେ ତ ଯୋଉ ଲୋକ ମାର୍କେଟରୁୁ ଆଣୁଚନ୍ତି ତାଙ୍କୁ ଜଣେଇଦେବେ। ଯେ ଆମ ଏଇଠି ପାଖରେ ଏସେଜି ମା ମାନେ ବଡ଼ି ଆଉ ପାମ୍ପଡ଼ ଆଚାର ଏସବୁ ବିକୁଛନ୍ତି ସେମାନେ ନିଜେ ବି ନେଇକି ଖାଇପାରିବେ।
ହୁଁ ଆଉ ତାହେଲେ ଯାହଉ ସୁନ୍ଦ ବଢିଆ କଥା। ଆମେ ବି ବାହାରୁ ଆଣୁଛୁ ଆମ ନିଜ ମା ମାନଙ୍କ ପାଖରୁ ନେଲେ ଆମେ ବି ଗୋଟେ ଭଲ ଖାଦ୍ୟ ଖାଇବୁ ମାନେ ଯେହେତୁ ସେମାନେ ଅଳ୍ପ ବେଶୀ ବଡ ଆକାରରେ ନ କରୁଚ କରୁନାହାନ୍ତି ଅଳ୍ପ ଆକାରରେ କରୁଚନ୍ତି। ସେଟା ମାନେ ବହୁତ ମାନେ କଣ ସ୍ଵଚ୍ଛତା ଉପରେ ବହୁତ ତାଙ୍କର ଧ୍ୟାନ ରହିଥିବ। ଆଉ ଗୋଟେ କଥା ସେମାନେ ବି ଦି ପଇସା ମାନେ ରୋଜଗାର କରି ନିଜେ ବି ସ୍ଵାବଲମ୍ବୀ ହେଇ ପାରିଲେ ଆମର ଆମ ପରିବେଶ ହଉ ଆମ ଅଞ୍ଚଳ ଉନ୍ନତି ହବ। ତେଣୁ ସେଇଟା ନି ଶ୍ଚିନ୍ତ ଭାବରେ ସମସ୍ତଙ୍କର ଧ୍ୟାନ ରହିବା କଥା ଆଉ ଆମ ମାନଙ୍କର ଏଇଟା ଗୋଟେ ରହିବ ଆମେ ମାନେ ସମସ୍ତେ ଯୋଉ ବିଭିନ୍ନ ପ୍ର କାର ମେସେଜର ଅନ୍ୟ ଅନ୍ୟ ପ୍ରଡକ୍ଟ ସବୁ ତିଆରି କରୁଛନ୍ତି ସେମାନେ ସମସ୍ତେ ନିଜ ନିଜର ଯାହାର ମୋ ଯୋଉଟା ନାହିଁ ମୁଁ ଅନ୍ୟ ପାଖରୁ ଆଣିପାରିବି ଆଉ କାହାର ନାହିଁ ସେ ମୋ ପାଖରୁ ନେଇପାରିବେ। ଏଇଭଳି ଭାବରେ କଲେ ସମସ୍ତଙ୍କର ପଇସାର ରୋଜଗାର ବାଟ ଫି ଟିଯିବ ଆମ ପ୍ରଡକ୍ଟ ବେଶୀ ବାହାରକୁ ବି ଆମର ଖର୍ଚ୍ଚାନ୍ତ କରିବାକୁ ପଡିବନି ନି ଯ ଅ ଏରିଆ ଭିତରେ ବା ନିଜର ପରିସର ଭିତରେ ଆମର ଜିନିଷ ବିକ୍ରି ହେଇପାରିବ। ଆଉ ସେଇଟା ବି ଆମେ ମାନେ ଆମ ପରିବେଶ ବି ଉନ୍ନତି ହେଇପାରିବ। ଏଇଟା ସରକାରଙ୍କର ପ୍ରକୃତରେ ଲକ୍ଷ୍ୟ ଆଉ ସେ ଲକ୍ଷ୍ୟ ଟା ପୂରଣ ହବ। ସେତେବେଳେ ଯେତେବେଳେ ଆମେମାନେ ସେଥିରେ ସହଯୋଗ ଦବା। ତେଣୁ ସିଏ ତ ନିଶ୍ଚିନ୍ତ ଭାବରେ ନିୟମ ତିଆରି କରୁଛନ୍ତି ସେ ନିୟମକୁ ମାନେ ପାଳନ କରି ଆମ ମାନଙ୍କର ମାନେ ଏ ହେଲା ଧର୍ମ ବା ସେଇଟା ଆମ କର୍ତ୍ତବ୍ୟ। ତେଣୁ ସେଇଟା ଉପରେ ସମସ୍ତେ ଧ୍ୟାନ ଦବା ଆଉ ହଉ ଠିକ୍ ଅଛି ଆମେ ଏ ଚେଷ୍ଟା କରିବା କେମିତି ସେଗୁଡା ସବୁ ଠିକ କରିବା ପାଇଁ ଆଉ ତୁମେ ବି ଏଇ ଭିତରେ ତମ ଏସେଜି ମା ମାନଙ୍କ ସହ ଯୋଗାଯୋଗ କରି ମତେ କେମିତି ଆମେ ଏକାଠି ହୋଇ ସେ ଗୋଟିଏ ମିଟିଂ କରି ତାଙ୍କ କୁ ଏ ବିଷୟରେ ସବିଶେଷ ବିଷୟରେ ତାଙ୍କୁ ଧାରଣା ଦବା। ଆଉ ତାହେଲେ ହଉ ମୁଁ ତାହେଲେ ରଖୁଛି ପୁଣି କେତେବେଳେ ଫାଙ୍କା ହେଲେ ମୁଁ ଆପଣଙ୍କ ସହିତ କଥା ହେବି। ରହୁଲ।
ଆଜ୍ଞା ହଁ।